ହଁ।
ହ୍ୟାଲୋ।
ହଁ ସାଙ୍ଗ କୁହ।
କଣ କରୁଥିଲୁ ସାଙ୍ଗ?
ଏଇ ରୋସେଇ।
ଆଉ କେମିତି ଅଛୁ?
ବହୁତ ଭଲ ଅଛି। ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି।
ଆଉ ସକାଳର କାମ ସବୁ ସଇଲାଣି।
ସକାଳ କାମ ହଁ ସକାଳ କାମ ସବୁ ସରିଲାଣି। ଏଇ ଜଳଖିଆରେ ଆଜି କରିଥିଲି ପିଠା ଆଉ ମଟର ଆଳୁ ତରକାରୀ ଖିଆର ଖାଇଛୁ ସମସ୍ତେ ଆଉ ଟିକେ ପରେ ରୋଷେଇ କରିବି ଆଉ।
ହଁ
ଆଉ ତୋର କଣ ଥିଲା? ଆଜି ସକାଳ ଜଳଖିଆ ରେ
ମୋର ରୁଟି ଭଜା ଥିଲା ଆଉ ଚାହା।
ଆଛା ସେପଟରେ କେମିତି ହେଇଛି ପାଗ ଆଜି?
ମେ ମେଘୁଆ ମେଘୁଆ ପାଗ।
ଆଡ ବି ସେମିତି ହେଇଛି।
ମେଘ ମେଘ କାଲି ତ ବର୍ଷା ଅ ଲାଗିକି ଅଛି ଆଜି ସକାଳୁ ଟିକେ ଛାଡିଛି ତଥାପି ମେଘ ଉଠେଇଛି ହେଇପାରେ।
ଆଚ୍ଛା ଆଉ ଏବେ ତ ଏବେବେ ରଜ ଗଲା ରଜ କେମିତି କଟିଲା ତୋର?
ବହୁତ ବଢିଆ କଟିଲା କିନ୍ତୁ ଉଲାବୁଲି କୁଡେ ହେଇପାରିଲାନି ଆଉ।
ଆଚ୍ଛା ଯୋଉ ରଜ ରଜ ପର୍ବ ହୁଏ। ରଜ ପର୍ବରେ ମୁଖ୍ୟ ପିଠା କଣ ତିଆରି ହୁଏ ମାନେ ରଜରେ କଣ କଣ ଏମିତି କଣ ହୁଏ ମାନେ କଣ କ ତୁ କଣ କରିଥିଲୁ। କିଏ ପିଠା ଆଉ
ମୁଆଁ ପିଠା କାକରା ପିଠା ରଜ ତ ପ୍ରାୟ ସବୁ ପ୍ର୍ରକାର ପିଠା ହୁଏ ତିନି ଦିନ ଯା ଯେହେତୁ ପିଠା ଖିଆବ ରାତିରେ ଭାତ ତ ଖିଆ ହବନି
ହଁ ସେଇଟା ସେଇଟା ହିଁ ତ ଆମ ପରମ୍ପରା ରହିଆସିଛି। ରାତିରେ ଭାତ ଖିଆ ମାନେ ରଜ ତିନି ଦିନ ରାତିରେ ପିଠା
ତାପରେ ପରିବା ପତ୍ର ବି କାଟନ ଦେନି ଝିଅ ପିଲା ହୁଁ ଝିଅ ପିଲା ମାନଙ୍କୁ ଏମିତି କିଛି ଦିଅନ୍ତିନି କାମ କରିବାକୁ। ତିନି ଦିନ ଯାକ ସେ ଲେ ବୁଲନ୍ତି ନୂଆ ଡ୍ରେସ ପିନ୍ଧିବେ ପିଠା ଖାଇବେ ବୁଲିବି ହୁଁ
ହୁଁ ଠିକ
ତମର କେମିତି ଗଲା ରଜା?
ରଜ ଆମର ବି ଠିକ ଠାକ ଗଲା ଖାଲି ବର୍ଷା ଯୋ ବର୍ଷା ପାଇଁ ଟିକେ ବୁଲାବୁଲି କୁଆଡେ ବାହାର ହେଇନି। ନହେଲେ ଘରେ ଏମିତି ଖିଆ ପିଆ ଏମିତିରେ ଆଉ ହଁ ପିଠା ପିଠା ପିଠା ଏଇ ସବୁ ହେଇଥିଲା।
ତାପରେ ବନ୍ଧୁବାନ୍ଧବ ସବୁ ଆସିିକି ବୁଲି ବାକୁ ନା
ହଁ
ଘରେ ଘରେ କଟିଗଲା କଣ ବାହାରକୁ ଯାଇନି ଆଉ ହ୍ୟାଲୋ ମୌସୁମୀ ପ୍ରାୟତଃ ରଜ ଟାଇମରେ ମୌସୁମୀ ପଳେଇ ଆସେ ତ ସେଥିପାଇଁ ବର୍ଷା
ହ୍ୟାଲୋ
ସୁବୁନି କିଛି ହ୍ୟାଲୋ।